ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର ଆଜ୍ଞା ଭଲ ଅଛନ୍ତି ଆ୍ା ଆପଣ ଭଲ ଅଛନ୍ତି।
ଆଜ୍ଞା ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି? ହାଁ ହଁ ମୁଁ ଖାଇସାରିଲିଣି ଆଜ୍ଞା।
ହଁ ଆଜ୍ଞା ଘରେ ସମସ୍ତେ ଭଲ ଅଛିନ୍ତି।
ହୁଁ ଆଉ କୁହନ୍ତୁ ହୁଁ ଆଉ କଣ କଣ ମଧ୍ୟାହ୍ନ ଭୋଜନ କେତେବେଳେ ସରିଲା?
ମଧ୍ୟାହ୍ନ ଭୋଜନ ଆଜ୍ଞା ଦିନ ଦିଟାରେ ସରିଲାଣି। ହଁ।
ଦିନେ ଦୁଇଟା କଣ କଣ ଖାଇଥିଲା? ଆଜି ତ ଶନିବାର ଦିନ ହେଇଥିବ ଆଇଁଷ ପତ୍ର।
ନାଇଁ ଆଜ୍ଞା ଆଜ୍ଞା ସାଧା। ଆମେ ଭାତ ଆଉ ଲାଉବେସର। ଛୋଟଆଳୁ ଆଉ ଆମ୍ବ।
ଆଜ୍ଞା କେତେ ବହୁତ ଭଲ ଜିନିଷ ଖାଇଛନ୍ତି ଯାହା ହଉ ବହୁତ୍। ବହୁତ ଭଲ ଜିନିଷଟା ଖାଇଛନ୍ତି। ଆମର ଆଉ କୁଆଡେ ସେଇଠି ହଉଛି ଖାଉନି। ତ ମୁଁ କଣ କହୁଥିଲି? ଆପଣଙ୍କ ସ ଏପଟେ ହଁ ଆପଣଙ୍କ ସେପଟ କେମିତି ଆଜ୍ଞା? ପାଗଟା କେମିତି ଅଛି?
ଆଜି ଆଜ୍ଞା ନା ଆଜ୍ଞା ବର୍ଷା ହଉଛି ହଁ ଘ। ଗୋଟ ଯାଏଖରା ଥିଲା। ଏବେ ବର୍ଷା ହଉଛି ଆଜ୍ଞା।
ବର୍ଷା ହଉଛି। ନାଇଁଆଜ୍ଞା ନାଇଁ ଆମର ଦି ତିନି ଦିନ ଏବେ ବେଶୀ ବର୍ଷା ହେଉଛି। ଯେଉଁଭଳି ଖରା ହେଉଥିଲା। କେତେବେଳେ ଖରା ହେଇଯାଉଛି। କେତେବେଳେ ବର୍ଷା ହଉଛି ତାର କିଛି ଇଏ ରଉନି। ମାନେ ସମୟ ନିର୍ଦ୍ଧାରିତ ହଉନି। ସେଇଠୁ ଆମକୁ ସେଇ ଜିନିଷରେ ହଁ। ଉଁ କେତେବେଳେ କଣ ହେଇଯାଉଛି ଆମେ ଜାଣୁନୁ କାହିଁକି ନା ଆମେ ବି କାର୍ଯ୍ୟ। କାର୍ଯ୍ୟ କଳାପରେ ଆମେ ବ୍ୟସ୍ତ ରହି ଯାଉଛୁ ବ୍ୟସ୍ତ ରହି ସାରିଲା ପରେ କେମିତିଟା କାର୍ଯ୍ୟ ଇଏ କରିବୁ। କାହିଁକି ନା ଆମେ ଆମେ ବି ସେ କାର୍ଯ୍ୟ କଳାପରେ ଆମେ ବି ଗାଁ ଗାଁ ବୁଲିକି ଟିକେ କିଛି କାମ କରାହଉଛି କି ନା।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ସେଥିରେ ଆମ ପୁରା ବ୍ୟସ୍ତ ପୁଣି ହଉଛି। ମୁଁ କହୁଥିଲି। କଣ କହୁଥିଲି କି? ଆଜ୍ଞା ଆଜ୍ଞା। ହଁ ହଁ ଠିକ। ଠିକ କହିଛନ୍ତି ତା ପରିବେଶ ପରିବେଶ ଉପରେ କାମ ଚାଲିଛି ତାପରେ ସମାଜ ସେବା କିଛି ସମାଜ ଉପରେ ବି କାମ ଚାଲିଛି। ଗାଁ ଟା କେମିତି ଉନ୍ନତ ଏମିତି ହୁଏ ସେ ଜିନିଷ ଟିକେ ନିର୍ଦ୍ଧାରିତ ହଉଛି। ତ ମୁଁ ମୋର କହିବା କଥା ହଉଛି ଏମିତି ବୁଲାବୁଲି ହଁ ବୁଲାବୁଲି ସମୟରେ ମତେ ଗୋଟେ କଥାଟେ ବହୁତ ଇଚ୍ଛା ଲାଗିଲା ଯେ।
ହୁଁ।
ହୁଁ ମୁଁ ଆଗକୁ ତ ଆସୁଛି ଆମର। ସବୁଠୁ ବଡ ପର୍ବ ଯୋଉଟା କିି ରଥଯାତ୍ରା ବୋଲି କୁହାଯିବ ଆପଣ ତ ଜାଣିଛନ୍ତି ଏଟା ତ ପୁରା ଓଡିଶାର ବହୁତ କୁହ।
ଓଡିଶାରେ କଣ ପୁରା ପୁରା ପୃଥିବୀର ବଡ ପର୍ବ ଏବେ ହେଇଯାଇଛି ହଁ ହଁ।
ଆମର ଦେଶରୁ ବିଦେଶରୁ ସେ ଲୋକମାନେ ଝୁରି ହୋଉଚନ୍ତି ଯେ କେତେବେଳେ ରଥଯାତ୍ରା ଆସିବେ। ଆମେ ସେଇ ଦଶ ସେଇ ରଥଯାତ୍ରାଟା କେମିତି ଧୁମଧାମରେ ପାଳନ କରିକି ନଚ ଗୀତ ଗାଇ ଧରି ଇଏ କରିବେ ମାନେ ଭାବନ୍ତୁ ବିଦେ ଦେଶରୁ ବି ଆସେ ବିଦେଶରୁ ବି ଭାଇ ଭୋଉଣୀ ମାନେ ଆସିକି କେମତି ନୃତ୍ୟକଳାପ ଓଡିଶୀ ନୃତ୍ୟରେ ମଗ୍ ମଗ୍ନ ମୁଗ୍ଧ ହେଇକି ଇଏ ହୋଉଛନ୍ତି। ମାନେ ଆମକୁ ଏତେ ଗର୍ବ ଲାଗୁଛି ଯେ ଆମେ ଓଡ଼ିଶାର ଭୂମିରେ ଜନ୍ମ ନେଇଛୁ ଏହି ଜନ୍ମ ଆମର ଏତେ ଗର୍ବ ଲାଗୁଚି ଯେ ଚାରି ଦାମ୍ ସେଥିରେ ଆମର ଗୋଟେ ଧାମ ଯୋଉଟା କି ପୁରୀ ଜଗନ୍ନାଥ ମନ୍ଦିର ସେଇ କେତରେ ଆପଣ କେବେ ବୁଲି ଆପଣ କେବେ ବୁଲି ଯାଇଛନ୍ତି ଜଗନ୍ନାଥ୍
ହଁ ଆଜ୍ଞା ଯାଇଛି। ଠାକୁରଙ୍କ କୃପାରୁ ମୁଁ ବୋହୁତ୍ ଥର ଯାଇଛି ଜଗନ୍ନାଥଙ୍କ କିନ୍ତୁ ଏତିକି ମନରେ ରହିଯାଉଚି ଅଫ୍ ସୋସ୍ ଯେ ମୁଁ ରଥ ଯାତ୍ରା ଟାଇମ୍ ରେ କେବେ ଯାଇପାରିନି ଠାକୁରଙ୍କ ପାଖକୁ ରଥ ଟିକେ ଟାଣି ପାରିନି ପୁରୀରେ।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା ସେଇଟା ତ ଭାଗ୍ୟରୁ ଡରିଥିଲେ ହିଁ ଲାଗିବ ନହେଲେ ତ ଲାଗି ଆମେ ତ କହିବା ଯେ ନାଇଁ ଆମର ରଥଯାତ୍ରା ଟିକେ ଦେଖିବା ପାଇଁ ବୋହୁତ୍ ଇଛା ଇଛା ପ୍ରକାଶ୍ ହୋଉନି ସେଥିରେ ଭଗବାନଙ୍କର ଡରି ବି ଲାଗିବା ନିହାତି ଦରକାର। ମାନେ ଭାବନ୍ତୁ ଯୋ ଯି ମନର ଇଚ୍ଛା ଥିବ ଇଏ କରିଥିବ ଯଦି ମନ ସ୍ୱଚ୍ଛ ମନରେ ଯଦି ସେତରେ ଭଗବାନଙ୍କୁ ଡାକିବ ବଲେ ଭଗବାନ୍ କେମିତି ନହେଲେ କେମିତି ଗୋଟେ ବାହାନା ଦେଇକି ଆପଣଙ୍କୁ ଅ ଦର୍ଶନ ପାଇଁ ଡାକିଦେବେଡାକି ହଁ ସେଇଟା।
ବୋହୁତ୍ ଡାକେ ମୁଁ ଠାକୁର କିନ୍ତୁ ଠାକୁରଙ୍କର କଣ ଇଚ୍ଛା ତାଙ୍କ ଇଚ୍ଛା ଅନୁସାରେ ଆମେ ଯାଇପାରିବା ନା ତ ତାଙ୍କେ ଯୋଦି ଚାହୁଁଥିବେ ନା ତୁ ଏବେ ଆସିବା ପାଇଁ ଆସିବୁ, ନହେଲେ ତୁ ଆଉ ଦି ବର୍ଷ ପରେ ଆସିବୁ। ତାଙ୍କ ଇଚ୍ଛାରେ ହିଁ ଆମେ ଯାଇପାରିବା ଆଉ କିଛି କରିହବନି।
ଯେତେ ଯାହାହେଲେ ବି ଠାକୁର ତ ତାଠକୁର ତିିକାଳ ଦଷୀ ତାପରେ ଚଳନ୍ତା ଠାକୁର। ଯୋଉଟା କି ଜିଅନ୍ତା ଆମର ଯୋଉ କୋହୁଛନ୍ତି। ତାପରେ ସେଇ ଭିତୁରୁ ଯୋଉ ନବକଳେବର ନବକଳେବର୍ଷ ବିଷୟରେ କିଛି ଜାଣିଛନ୍ତି?
ହଁ ଆଜ୍ଞା ନବକଳେବର ଜାଣିଛି। ହଁ ମୁଁ ମୁଁ ନବମ ପଢିଲା ବେଳେ ନବମ କଳେବର ଉଁ ହେଇଥିଲା।
ଆଜ୍ଞା ଆଜ୍ଞା ଆଜ୍ଞା ସେ ବିଷୟରେ ତ ଜାଣିଥିବେ ସେ ବିଷୟରେ ତ ବେଶୀ କିଛି କହିଲେ ତ ହବନି ଭଗବାନଙ୍କ ବିଷୟରେ ମୁଁ ଆଉ କିଛି ବିଷୟବସ୍ତୁ କରିବା କୋହୁଛି ଆପଣ ବୁଲାବୁଲି କରିବା କ୍ଷେତ୍ରରେ ଇଏ ମୁଁ ମୁଁ ମୋ ବିଷୟରେ ଟିକେ କିଛି କୋହୁଚି ମୁଁ ମୋ ବିଷୟରେ ହଁ ହଁ ମୋ ବିଷୟଏ କୋହୁଚି ମୁଁ ଭୁବନେଶ୍ୱର ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଯାଇଥିଲି ଆମର ଓଡିଶାର ରାଜଧାନୀ ମାନେ ଭୁବନେଶ୍ୱର୍। ମାନେ ଭୁବନେଶ୍ୱର ଗୋଟେ ସହର ମାଳି ହଁ ଭୁବନେଶ୍ୱରକୁ ଆମର କୁହାଯାଏ ଯେ ମନ୍ଦିର ମାଳି ସହର ବୋଲି ମନ୍ଦୀରମାଳିନ ସହର ବୋଲି ଆମେ ସବୁବେଳେ ଆଗରୁ ବି ପଢି ଆସିଚୁ। କିନ୍ତୁ କେବେ ଦେଖିନଥିଲୁ ତ ମୁଁ ଯେତେବେଳେ ଛୋଟ ପଡୁ ଛୋଟ ହେଇଥିଲି ତ ସେ ଟାଇମ୍ ରେ ଯେତେବେଳେ ମୁଁ ଭବନେଶ୍ୱର ଯେତେବେଳେ ଗଲି। ଭୁବନେଶ୍ଵର୍ ଗଲାର ଫାଷ୍ଟ୍ ଦେଖିଲି ଯେ ବଡ ବଡ ଇଏ ମାନେ ଘର ପକ୍କା ଘର ରାସ୍ତା ଇଏ ତାପରେ ଲୋକ ଚାକଚ ସେ ସହର ଜାଗା ଟା ଦେଖିଲାକୁ ମତେ ଟିକେ ପୁରା ବିସ୍ତାର ଲାଗିଲା ମନେ ମା ମେତେ ଆଶ୍ଚର୍ଯ୍ୟଜନକ କଲା, ମତେ ହଁ ଡର ତ ଲାଗିଲା ଲାଗିଲା ଆଶ୍ଚର୍ଯ୍ୟଜନ ଲୋକମାନେ ମୁଁ ସେ ଜାଗାରେ ମୋହିତ ହେଇଗଲି ଇରେ ମୁଁ ମାନେ ଏମିତି ବି ଗୋଟେ ସହର ଅଛି ଯୋଉଠି କିି ଆମକୁ ବାହାରକୁ ଗଲେ ବି ଏଇଭଳି ଜିନଷ ଦେଖିବାକୁ ମିଳେ। ମାନେ ସେ ଜାଗା ମାନେ ବୋହୁତ ବୋହୁତ ବୋହୁତ ଜାଗା ବୁଲିଚି ବୋହୁତ ଜାଗା
ଏବେ ତ ଆଜ୍ଞା ଭୁବନେଶ୍ଵର ଆହୁରି ସୁନ୍ଦର ହେଇଯାଇଚି। ହଁ ଏବେ ବୋହୁତ ସୁନ୍ଦର ହେଇଯାଇଚି ମାନେ ମୁଁ କହିବା କଥା କଣ ପା ପାଞ୍ଚ ବର୍ଷ ତଳେ ଯେମିତି ଥିଲା କିନ୍ତୁ ଏବେ ଆହୁରି ସୁନ୍ଦର ହେଇଯାଇଛି।
ଆଜ୍ଞା ଆଜ୍ଞା ନାଇଁ ଠିକ କହିଛନ୍ତି ହଁ ସେଇଟା ଏବେ ବି ମୁଁ ମଝିରେ କିଛି ଯାଇଥିଲି। କାହିଁକିନା ମୁଁ ଭୁବନେଶ୍ୱର ଯୋଉ ସାଙ୍ଗ ଘର ମାନେ ଛୋଟବେଳେ ମୁଁ ଯେତେବେଳେ ଇଏ ଦେଖିଥିଲି ତାପରେ ଏବେର ଭୁବନେଶ୍ୱର ବୋହୁତ କିଛି
ବୋହୁତ ଫରକ ଅଛି ବୋହୁତ ଫରକ ଅଛି।
ହଁ ହଁ ଆଜ୍ଞା ବୋହୁତ ଫରକ ଅଛି ସେଇ ଫରକଟାକୁ କହିବିନି ତାପରେ ମୁଁ ଯେତେଳେ ପ୍ରଥମ ଥର ପାଇଁ ଯେତେଳେ ନନ୍ଦନକାନନ ଯାଇଥିଲି ମୁଁ ଖାଲି ନନ୍ଦନକାନନ ମାନେ କଣ ସେଇଟା କେ ଗୋଟେ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥିଲା। ମାନେ ନନ୍ଦନକାନନ ମାନେ କଣ ତାପରେ ମୁଁ ତ ଯେତେ ଆମ ଘରେ ବାପା ମାଆ କହିଲେ ନାଇଁ ନନ୍ଦନଖାନା ଗୋଟେ ଚିଡିଆଖାନା ମୁଁ ଭାବିଲି ଚିଡିଆଖାନା ମାନେ କଣ? ଚିଡିଆଖାନାରେ କଣ କଣ ହୁଏ କଣ କଣ ନାଇଁ ସେ ଦିନଷକୁୁ ଟିକେ ଜାଣିବା ପାଇଁ ଇଚ୍ଛୁକ ହେଲି ଇଚ୍ଛା ପ୍ରକାଶ କଲି ନା ତ ବାବା କହିଲି ନାଇଁ ଇଏ ଠି ବାଘ ଭାଲୁରେ ଆମେ ସବୁବେଳେ ଟିଭିରେ, ନହେଲେ ତ ବହି ମାଧ୍ୟମରେ, ନହେଲେ ତ ଫଟୋ ମାଧ୍ୟମରେ ଦେଖିଥାଉ। କିନ୍ତୁ ଆମ ଆଖି ଦୁଷ୍ଟରେ କେବେ ତ ନା ମାନେ ଜିନିଷଟା ହଁ ଦେଖିନାହାନ୍ତି ନା ସେଟା ଦେଖି ହଁ ନାଇଁ ନାଇଁ କେବେ ଦେଖିନଥିଲି ତ ଆଉ ଦେଖିଲେ କେମିତି ଲାଗିବ ସେ ଜିନିଷଟାବି ଭାବୁଚି।
ତାହେଲେ ଆପଣ ଦେଖିଲେ କି ନାଇଁ ନନ୍ଦନକାନନ ଦେଖିଲେ?
ଆଜ୍ଞା ହଁ ଯାଇଥିଲୁ ଯାଇକି ନନ୍ଦନକାନନ ହଁ ନନ୍ଦନ କାନନ୍ ବି ଗଲୁ ନଦରେ ବାଘ ଭାଲୁ ମାନେ ସେ ଜିନିଷଟା ଟିକେ ଉତ୍ସାହ ଲାଗିଲା। ଉତ୍ସାହ ଏଇଟା ତ ଆଉ ଗୋଟେ କଥା। ତାପରେ ଆଉ ଧୀରେ ଧୀରେ ମଣିଷ ମନଙ୍କର ଟିକେ ଲାଲଚ ଅସୁଚି ଜାଣିଚତ୍ ନ୍ତି କି ନାଇଁ ଲାଳସା ଟିକେ ରହୁଚି ନାଇଁ ଏଇଟା ତ ଗୋଟେ ଜାଗା ଛୋଟ ଜାଗା ହଁ ହଁ ନନ୍ଦନକାନନ ତ ଗଲୁ ନନ୍ଦନକାନନ ପରେ ଆଉ ଟିକେ ଆଛା ତାପରେ ସେମତି ଯେତେବେଳେ ମୁଁ ଧୀରେ ଧୀରେ ବ ହଁ ହଁ ଇଚ୍ଛା ହେଲା ସେଥି ଯେତେଳେ ମୁଁ ଧୀରେ ଧୀରେ ବଡ ହେଲି ଭୁବନେଶ୍ ଶ୍ୱର ଗଲା ଭୁବନେଶ୍ୱର ପରେ ଆଉ ଗୋଟେ କିଛି ସହର ଅଛି? ସେମତି ଭୁବନେଶ୍ଵର ଗଲା ପରେ ମୁଁ ଟିକେ ଏ ସେ କାର୍ଯ୍ୟାଳୟ ପରେ ମୋର ଗୋଟେ କାର୍ଯ୍ୟାଳୟ ରୂପରେ କିଛି ଚାକିରି ହେଇଗଲା। ହେଲା ବୁଝି ହଁ ଚାକିରି ହେଲା ସେ ଚାକିରି ହେଲାରୁ ମୁଁ ଭୁବନେଶ୍ଵରରେ ନ ରେଇକି ମତେ ଟିକେ ଆମର ସାଉଥ ଏରିଆ ଯୋଉ ରହୁଚି ଆମର ଆନ୍ଧ୍ରା ପ୍ରଦେଶ ରହିଲା ନହେଲେ ତ ତାମିଲନାଡୁ ରହିଲା ଆଜ୍ଞା ହଁ ଆନ୍ଧ୍ରପ୍ରଦେଶ ତା ସେପଟ ଏରିଆ ଯେତେଳେ ମତେ ପୋଷ୍ଟିଂ ଇଏ ହେଲା ହଁ ହଁ ଆଜ୍ଞା ସେପଟେ କେରଲା ଆଡେ ଯାଇନି ତ ଆନ୍ଧ୍ର ପ୍ରଦେଶରୁ ତାମିଲନାଡୁ ଏ ଦିଟା ଭିତରେ ମତେ ଯେତେବେଳେ ରହିଲେ
ଯେ ଆପଣ ବୁଲିଲା ପରେ କୋଉଟା ଭଲ ଲାଗିଲା ଓଡିଶା ଯାଇ ଛନ୍ତି ମାନେ ଆନ୍ଧ୍ରପ୍ରଦେଶ ସେଯାଏଁ ରହିଛନ୍ତି?
ହଁ ଆନ୍ଧ୍ରପ୍ରଦେଶରେ କିଛି ନା ଆନ୍ଧ୍ରପ ମାନେ ମୋର କାର୍ଯ୍ୟକଳାପ ଏମତି ଥିଲା ଯେ ମତେ ଅ ମାନେ ଗୋଟେ ଜାଗାକୁ ଗୋଟେ ଜାଗା ଗୋଟେ ଜା ଆମ ଯୋଉ ଅ ଯୋଉ କୋହୁଚନ୍ତି ଯୋଉ ଦର୍ଶନୀୟ ସ୍ଥାନ ଯୋଉଗୁଡାକ ଯେମତି ଇଏ କୋହୁ କି ସେମତି ଭଳିଆ ମୋର ବି କାମ ଥିଲା କି ତାପରେ ମନରେ ଗୋଟେ ଇଚ୍ଛା ବି ଥିଲା ନା ଇଚ୍ଛା ଥିଲା ତାପରେ ମୁଁ ଏଇଠି ମାନେ ଏକାଟକି ମଣିଷ ଯିଏ ଯିଏକି ସବୁ ଜାଗା ବୁଲିକି କେମତି କି କଣ ଜିନିଷଟାକୁ କେମତି ଇଏ କରିବି ସେଇ ଦିନିଷଟା ବି ଇଏ ହୋଉଥୁଲା ମା ଇଚ୍ଛା ବି ପ୍ରକାଶ କରୁଥିଲା।
ତାହେଲେ ଆପଣ ଆଜ୍ଞା ଉଁ ମାନେ ମୁଁ କହିବା ପାଇଁ ଚାହୁଁଛି ଯେ ତ ଦିଟା ଯାକ ମାନେ ଦେଖିଲେ କିନ୍ତୁ କାହା କଉଟା ବେଶୀ ଭଲ ଲାଗିଲା ଓଡିଶା ତ ଭଲ ଲାଗିଲା।
ନାଇଁ ଦେଖନ୍ତୁ ନିଜର ଜନ୍ମଭୂମି ଜନ୍ମଭୂମି ଆ ଯେତେ ଚାହାଁଲେ ବି ହଁ ହଁ ସେ ଜନ୍ମଭୂମି ଜନ୍ମଭୂମି କିନ୍ତୁ ସେଠି ବି କିଛି ଦର୍ଶନୀୟ ଜାଗା ଅଛି ଯେମତିକି ତିରୁପତି ମନ୍ଦିର ଥିଲା ବାଲାଜୀ ମନ୍ଦିର ତାପରେ ଆଦିତ୍ୟ ଆୟବୀନାଥ ମନ୍ଦିର ଯୋ ଶିବ ବଡ ଶିବ ମନ୍ଦିର ଗୋଟେ ଅଛି ଏକୋଇଶ ଫୁଟ ବାଲା ସେଟା ତ ଦେଖିଥିବେ।
ଯୋଉ ବାବାଲାଜୀ ଠାକୁର ଅଛନ୍ତି ତାଙ୍କୁ ମୁଁ ତ ଜାଣିନି ଏତେ କିନ୍ତ ଜଙ୍ଗେ କଣ ବିଷ୍ଣୁ ଠାକୁର ନା
ହଁ ହଁ ବିଷ୍ଣୁ ନାଇଁ ନା ବିଷ୍ଣୁ ଠାକୁର ସେ ବିଷ୍ଣୁ ଠାକୁର ବିଷ୍ଣୁ ବିଷ୍ଣୁ କଷ୍ଣ ଠାକୁର ସେଠି କୁହନ୍ତୁନି ସେଠି ବହୁତ ଭିଲ ସେଇ ମନ୍ଦିର ଟା ଆଜ୍ଞା କହିବେ ପାହାଡ଼ ଉପରେ ମନ୍ଦିର ପାହାଡ଼ ଉପରେ ମନ୍ଦିର ଆପଣ ଯ ତି ଆପଣ ଯଦି ଯିବେ କହିଲେ ଚାଲିକି ଯିବେ କହିଲେ ପଇଁତିରିଶଶହ କେତେ ସିଢ଼ି ଥିବ ଆଉ ଯଦି ଆପଣ ଗାଡ଼ି ଆଜ୍ଞା ସେଟା ଚଢିକି ମୁଁ ଯାଇଛି ତାପରେ ଯଦି ଆପ ଆପଣ ଯିବେ କହିଲେ ସେ ଯଦି କାର ରେ ଯିବେ କହିଲେ ସେଇଟା ପଚିଶ କିଲୋମିଟର ହବ ମାନେ ପାହାଡ ପୁରାଉ ଉପରେ ଉପରେ ମାନେ ମନ୍ଦିର ଦେଖିଲେ ଏତେ ମନ୍ତ୍ର ମୁୁଗ୍ଧ ହବ କୁହନ୍ତୁନି। ବହୁତ ଖୁସି ପ୍ରକାଶ ହବ ସେ ଜାଗା ଟା ଦେଖିଲେ
ଓ ଆତ୍ମ ଶାନ୍ତି ମନ୍ଦିର ଭିତରକୁ ପ୍ରବେଶ କଲେ ଆତ୍ମା ଶାନ୍ତି
ଆଉ ସେଇଟା ଯୋଉ ମନ୍ଦିର ଟା ଅଛି ସେ ମନ୍ଦିରର ତାଙ୍କର ଯୋଉ ପୁରା ଅ ମନ୍ଦିରର ଯୋଉ ଆମର ଯୋଉ ରହୁଛି ମୁଣ୍ଡି ଟା ସେଇଟା ପୁରା ସୁନାର ହଉ ଠିକ ଅଛି ମ୍ୟାଡ଼ ଠିକ ଅଛ ଆଜ୍ଞା ମୁଁ ରଖୁଛି କଥା ହେଇକି ବହୁତ ଖୁସି ଲାଗିଲା